ହାଲୋ କଣ କରୁଚ?
ମୁଁ ଭାଇ ଏଇ ଟିକେ ଚାଉମିିନ୍ ଆଣିଥିଲି ପୁଅର ମୋର ବସିକି ଖାଉଚୁ ଆଉ।
ଆଛା କଣ ଭେଜ୍ ଚାଉମିନ୍ ନା ନନ ଭେଜ୍?
ନନଭେଜ୍।
ନନଭେଜ୍।
ହୁଁ। ଆଜି ପରା ଇଏ ଆଉ ଭେଜ୍ ଖାଇଲେ ହବ।
ନାଇ ଭେଜ୍ ଟା ସବୁ ବେଳେ ଖାଇବା କଥା ନା ନନ ଭେଜ୍ ଖାଇବା ଭଲ ନୁହେଁ ଦେହ ପାଇଁ ଚାଉମିନ ଫେଅମିନରେ
ହୁଁ ପୁଅ ଟିକେ ଜିଦିକଲା ତ। କହିଲା ବାପା ଆଉ ଟିକେ ଅଣ୍ଡା ରୋଲଟେ ଖାଇବି ଆଉ ଟିକେ ଚାଉମିନ୍ ଖାଇବି। ମୁଁ କହିଲି ଆଉ ଚା ଯିବା ଟିକେ ଧରିକି ପଳେଇ ଆସିବା ତାହେଲେ ଖାଇବୁ ଆଉ।
ହୁଁ ହୁଁ।
ଗଲୁ ହେଠୁ କଣ ଧରିକି ଆସିଲୁ ଆଉ।
ହୋଉ। ମୁଁ ତ ବିସ୍କୁଟ ଖାଇଚି ମୋର ସଦାବେଳେ ବିସ୍କୁଟ ଆଉ।
ଆରେ ଏ ବିସ୍କୁଟୁ?
ହୁଁ।
ଆଛା ଆଛା ଟିଭିିଦେଖୂଛ ବୋଧେ?
ଟିଭି ଦେଖୁଥିଲି ମାନେ ଘର ଭିତରୁ ଟିକେ ଯାଇଥିଲି ତ ଟିଭି ଦେଖୁଥିଲି ଆମ ବାହାରକୁ ଆଇଚି ଟିକେ।
ଆଛା ଆଛା। ଆଉ ଦିଇ ପହରେ କଣ ଖାଇଲ?
ଦିଇ ପହରେ ଭାତ ଡାଲି ଆଉ ମନେ ନାହିଁ ତ ରହ ଟିକେ ଭାବେ ଉଁ
ଚିକେନ୍ ଫିଇକେନ୍ କଣ ହେଇଥିବ ଆଉ ନା ନାଇଁ?
ନାହିଁ ଆଇଁସ ହେଇନଥିଲା ଆମ ଘରେ କିଏ ନଥିଲେ।
ହଁ ଆଉ ମଉସା ମାଉସୀ କୁଆଡେ ଯାଇଚନ୍ତି ବୁଲିବା ପାଇଁ ନା କଣ?
ହଁ ଆବେ। ନାହିଁ ବାବା ଥିଲେ ଖାଲି ବାବା ଯେ ବାବା ବାହାରେ ରହି ଯାଉଛନ୍ତି ଅଧିକାଂଶ ତ ସେ ଘରେ ଖାଉନାହାନ୍ତି। ଯା ସକାଳେ ଖାଲି ଚାହା ଟିକେ ପିନା କିନା ଆଉଚନ୍ତି ଭାରି ବହୁତ ତାଙ୍କ ଇଛା ହେଲେ କେତେବେ ଆସଚନ୍ତି ଆଉ। ରାତିରେ ଖାଲି ଆସନ୍ତୁ ଡୁଟିରୁ ଆଉ ହଁ ହୁଁ।
ହୋଉ।
ଆମ୍ବ ଖାଇନ ଖରା ଦିନେ ତ ଆମ୍ବ ହେଇଥିବ ଭଲ ଆଉ।
ହଁ ଆମ୍ବ ହେରା ଗଛରେ ହେଇଚି ଯୋଉରା ସବୁ ପୋକ ହେଇଯାଇଚନ୍ତି।
ଓଉହୋ ପଠେ ଦଉନ ଆମ ଆଡେ ଟିକେ?
ପଠେଇଦବା ଯୋଉ ପୋକ ହେଇ ଯାଇଚନ୍ତି ବାା ଏରା ସବୁ ଯୋଉ ପାଚିଲା ହୋଉନିକି ପ ପାଚିଗଲା ପରେ ହେରା ସବୁ ପୋକ ହେଇଯାଉଚି।
ତା ପୂର୍ବରୁ ପାରିଦୋଉନ?
ହେରାପା କଞ୍ଚାରାଗ ପାଚିବନି ପୁଣି।
ହଁ ଆଜି କଞ୍ଚାଟାକ ରଖିଦଲେ ପାଚି ଯାଉଚି।
ହଁ ହଉ କହିଲେ ନେଇକି ଦେଇଦେବି କଣ ଅଛି?
ନାଇଁ ମୁଁ ଏମିତି କହିଦେଲି
ହଁ। ଆଉ ଇଏ ଅଛି ପଣସ ଅଛି ଯଦି କହିବନି କି ଦେଦି
ନାଇଁ ଆ ପଣସ ଆମ କି, ତମେ ଏତେ ବାଟରୁ ଆସିବ ଆମ ଘରକୁ ଦେଇ
ହଁ ମୁଁ ଏଇପଟେ ଯାଉଛି, ଏପଟେ ଦେଇଦେବି କଣ ଅଛି?
ଆ କୁଆଡ଼େ ଯାଉଛ?
ହଁ।
କୋଉଠି ରହୁଛ କି ତମେ?
ଢେଙ୍କାନାଳ
ନହେଲେ ନାଇଁ ୟାଡେ ଆଉନି ମ ଟାଟା ଷ୍ଟିଲ୍ ଜାଣିଛ, ଟଟା ଷ୍ଟିଲ୍? ହଁ ଭୂଷଣ ପାଖରେ। ଭୂଷଣ ଟା ହିଁ ତ ଏରାଉଣ୍ଡ ଟାଟା ଷ୍ଟିଲ ନା, ହୁଁ ସେଇଟା
ସେଠା କହିଲି ନେଇକି ଦେଇଦେବି
ତମେ ୟାଡେ ବି ଆଉଛ?
ହଁ ମୋର ସେଇ କର ତ ଡେଲି କାମ ଆଉ।
ହଁ ତମର ଯୋଉ ଅଛି, ବରକେରା ନାଇଁ?
କଣ?
ବଡ଼କେରା?
ବଡକେରା ନାଇଁ ମୁ ଜାଣିନି, ହଉ ଛାଡ଼, ନିମବହାଡ଼ ଜାଣିଛ?
ହଁ।
ନିମ୍ବା ଜାଣିଛ ସେଇ ରାସ୍ତା ଏନ୍ଏଚ ବାଡି ଯାଉଛ ସଦାବେଳେ?
ଏନ୍ ଏଚ ବାଟେ ଯାଉଚି, ତମର ଯୋଉ ଅଛି ଟ୍ରେଜେଙ୍ଗ ଡ୍ୟାମ।
ନାଇଁ ମୁଁ ତ ନୁଆନ୍ତି ନାଇ ଆମ ହଁ ନୁଡୁ ହଁ। ସେଇ ସେଯାଇଁ ଯାଉଚ?
ହଁ ସେଇ ଯାକେ ଯାଉଚି। ସେଇଟା ଯୋଉ ସେଇଠୁ ଯୋଉ ଭାଙ୍ଗିକି ଯିବ, ବଡକେରା ଯୋଉଟା କହୁଚନ୍ତି
ହୁଁ।
ସେଇ ବଡକେରା ଜାକେ ଯାଉଚି ମୁଁ।
ଓହୋ ଯାଉଛ ସବୁଦିନ ଯାଉଚ?
ମୋର ଡେଲି କାମ ହେପାର, ମୁଁ ଡେଲି ସକାଳ ପାଇଲେ ଯାଉଚି। ବାଇପାସ ରେ ଯାଉଛି ବାଇପାସ ରେ ଆସୁଛି।
ହଉ ତାହେଲେ ମତେ ମେସେଜ କରୁନ, କି କେତେ କଲ୍ କରୁନ ମୁଁ ଆସିଛି ଆସିବି।
ହୁଁ କହି କ ଆସିବ। ମୁଁ ଯାଉଚି ନହେଲେ ଆମର ଆଉ ଗୋଟେ ଗାଡି ଯାଉଚି। ଧର, ମୋର ଏକରକୁ ମଙ୍ଗୁଳି କରକୁ କାମ ପଇଲେ
ନାଇଁ ନା ତମେ ଯୋଉ ସବୁଦିନ ଯାଉଚ, ମାନେ କେତେବେଳେ ଫେରୁଚ, ମାନେ ଅନୁଗୁଲ କେତେବେଳେ ଫେରୁଚ?
ହେମିତି ଠିକ ନାହିଁ ମୋର।
ଓହୋ ଭାଇ ଯୋଉ ଏଠୁ, ଏଠୁ ତାହାଲେ ସକାଳୁ ଯାଉଚ ସବୁଦିନ?
ହଁ ମାନେ ମୁଁ ଅବିକା ଧର ଯିବି
ମାନେ ଯୋଉ ଭାପୁର ଯୋଉ କଣ୍ଟାଳି କଣ୍ଟାଳି? ସେଇ ବାହାପୁର ଗାଁ ଭିତୁରୁ ବହାରିନେ କଣ୍ଟାଳି ଦେଇକିନା ନା ବାଇପସ ବାଇପାଶ୍ ରେ ଯାଉଚ?
ହଁ।
ଟାଟା ଷ୍ଟିଲ ଆସୁଚ?
ହଁ ମାନେ ମୁଁ ଅବିକା କଣ କରିବି କହିଲ, ଧର ମୁଁ ଏଠୁ ସକାଳ ସାତ ସାତୁଟାରୁ ବାହାରିବି ତାହେଲେ ବାରଟା ଭିତରେ ଆସିକି ଅଫିସ ରେ। କି ଦଶଟା ଭିତରେ ଆସିକି ଅଫିସ ରେ।
ଆଛା।
ଆଉ ଯୋଉ ଦି ଗୋଟେ ଦିଟା ବେଳକୁ ବାହାରିକି ଗଲି, ତାହେଲେ ମୁଁ ଏଠି ପହଞ୍ଚିଲା ବେଳକୁ ପୁଣି ସନ୍ଧ୍ୟା।
ଆଚ୍ଛା।
ଏମିତି ଆଉ। ଦିଟା ଗାଡି ଅଛି ଅଫିସରେ ଗୋଟେ ଗାଡି ଧର ସେକରକୁ ପଳେଇଲା। ତାହେଲେ ମୁଁ ଯିବି ଆମର ମଙ୍ଗୁଳି କରକୁ। ଚଣ୍ଡିଖୋଲ ଲାଇନ ଯ ଯଦି ଧର ସିଏ ଚଣ୍ଡଖୋଲ ପଳେଇଛି ତାହେଲେ ମୁଁ ଯିବି ଏକରକୁ। ଆଉ ମାନେ ଆମର ଏମିତି ଏମିତି ଅଲଟ୍ରନେଟ୍ ଚାଲିଛି ଆଉ
ଓହୋ।
ହଉ।
ମୁଁ ଯେତେବେଳେ କ କ କଲେଜରୁୁ ବାହାରି ପଡିବି, ତମକୁ ମୁଁ କଲ୍ କରିବି ଯଦି ଫ୍ରି ଥିବ ମତେ ଧରନ ଆସିବ ଆଉ। ତେବେଳେ ମାନେ ଇଆଡେ ଆସ ନା କାହାକୁ ଧରିଣ ଆସୁଚ କି ସେଠୁ।
ମୁଁ ତ ଜଣେ ଆମର ଯାଉଛେତ୍।
ଓହୋ ଜଣଙ୍କ ପାଇଁ। ଏତିକି କି
ହଁ। ନାଇଁ ମାନେ ଅଫିସର ଜଣେ ଯିବା ଆସିବା ଖାଲି ସେ ତାଙ୍କର ରୋଡ ଦେଖିବେ ଆସିବେ।
ଓହୋ।
ମୁଁ ଫୋନ କରିଦେବିଁ ମୁଁ ସେ ସାର୍ ପଚାରିବେ ନିହାତି। ଯେ ତମେ କାହାକୁ ଉଠେଇଲ, ମୁଁ ବାଟରୁ ଜଣଙ୍କୁ ଧର ଉଠେଇବି ମାନେ ସେ ନିହାତି ପଚାରିବେ। ମୁଁ କ ହି ଦେବି ନାଇଁ ମୋ ସାନ ଭାଇ ସେ ଯିବ ଏଠି ଯାଇକି ପାଠ ପଢୁଛି ମୁଁ କହିଦେବି ଆଉ କଣ?
ଆଚ୍ଛା ହଉ ତାହାଲେ କେତେବେଳେ କଲ୍ କରିବି ଆଉ
ହୁଁ ନହେଲେ ଆଉ କିଛିନାହିଁ, ଆଉ ସିଏ କଣ କହିବେ ମତେ?
ସେଇତ ଆଉ
ସିଏ ଗାଡିରେ ବସିବା ଲୋକ, ତାଙ୍କର ତ ଗୋଟେ ସିଟ ସିଏ ଆଗରେ ବସିଲେ। ହଁ ପଛକରେ ବସିବ ଆସିବ ଆଉ ସିଏ କଣ କହିବେ ସିଏ କଣ ଆମ ଉପରେ? ହୁଁ।
ତମ ଉପରେ ନା?
ଆ ସିଏ ଆମ ଉପରେ ହେଲେ କଣ ଆଉ ଆମେ ଗାଡ଼ିଟା ଚଲଉଛୁ ମାନେ ଆମେ ଯହାକୁ ବସେଇବୁ ନା, ସେ କଣ କହିବେ?
ଆଚ୍ଛା ସେଇଟାବି ଗୋଟେ କଥା।
ହଁ। ସିଏ ଏତିକି ଇଏ ଖାଲି ଗୁଁ ଗୁଂ ହବ ସିନିଅର ମୁଁ। ମୋ ଆଗରେ କେହି ଗୁଁ ଗୁଁ ହେବେନି।
ଅଲଗା କେତେବେଳେ?
କାଲି ଆସିବ।
କୁଆଡେ?
ନା ତ।
ଢେଙ୍କାନାଳ କାଲି ଆସିବି?
ହଁ।
ନାଇଁ କ କଲେଜ୍‌ ଏବେ ନାହିଁ।
ହଁ ହୋଉ ଆସିବ ତ କହିବୁ ଆଉ।
ହୁଁ ହୁଁ।
ହୋଉ ନା କଣ କାଲି ଯିବା ଇଆଡେ?
କଣ?
ବ୍ରହ୍ମପୁର
କଣ?
ଯିବା।
କାଲି?
ଉଁ।
କେତେବେଳେ?
ରାତି ଚାରିଟାରେ।
ଆଜି ରାତି ଚାରିଟାରୁ?
ହୁଁ।
ମାନେ ମୁଁ କେମିତିି ଯିବି, କୋଉଠୁ କେମିତି?
ବସ୍‌ରେ ଆସିବ।
ରାତି ଚାରିଟାରେ ଗୋଟେ ବସ୍‌ ମିଳିବ।
ମିଳିବନି?
ରାତି ଚାରିଟାରୁ କୁଆଡେ ତମର ବସ୍ ଟା ଚାଲୁଚି?
ନାଇଟ୍ କହୁଚ ବସ୍‌ ତମର ହେକରୁ ଆସୁଥିଵ।
ହଁ ନାଇଟ୍ କହୁଚ ଆମର ଲୋକାଲ୍ ପାଖରେ ରଖୁଚି ନାଇଁଟ୍ କହୁଚ ତମେ ନାଇଁ ନାଇଁଟ୍ ହଁ ରାଉଲକେଲା ରୁ ଓ ରାଉଲକେଲାରୁ ଢେଙ୍କାନାଳ, ରାଉଲକେଲା ରାଉଲକେଲାରୁ ଢେଙ୍କାନାଳ ଆସିବହାରିତ ସେ ଆଣିବ। ଆଉ ନାଇଟ୍ କହୁଚ କଣ ଅଧାରୁ ରଖୋଉଚି।
ଅଧାରେ ରଖେଇବନି?
ହୁଁ ନାଇଁ।
ଆଚ୍ଛା ମୁଁ ଭାବିଲି ରଖେଇବ ବୋଧେ।
ନା ଏଇଠି କହୁଚ ରଖୋଉନି ତ ରାତିରେ ପୁରା ଦୂରେ ଦୂରେ ଯାଉଚିହାରି।
ହଁ ହଁ ହୋଉ ତମେ ଆସନା ହଁ ତମେ ଆସ ଆସିକିନି ଏବେ ହଷ୍ଟେଲରେ ରହିଲା ପରେ ଦେଖିଆ କୋଉଦିନ ଗୋଟେ ଆଁ।
ନା ମୁଁ ଯିବା ଆସିବା କରୁଚି ପା ଆଉ ତମକୁ କାଇଁ କହିଲି ଯେ କହିଲି ଏଇ କେତେବେଳେ ଯାଉଚ ଆସିବ ଯଦି।
ଓହୋ ଯିବା ଆସିବା ନା।
ହୁଁ କାଲି ତମର ବ୍ରହ୍ମପୁରରେ କଣ କାମ ଅଛି?
ଏଇ ଝିଅ ଗୋଟେ ପରିକ୍ଷା ଦବ ତ।
ଓହୋ।
ଭଉଣୀ?
ଓହୋ ମାନେ ତମେ ଆଜି ଢେଙ୍କାନାଳ ଯିବ ତାହେଲେ।
ହଁ। ଢେଙ୍କାନାଳ ତାଙ୍କୁ ନେଇକି ଯିବାକୁ ପଡିବ ସେଠେ ଗୋଟେ ପରୀକ୍ଷା ଦବ ତାପରେ ବୁଲାବୁଲି କରିକି ଆସିବୁ ଆଉ।
ଆଚ୍ଛା କିଏ କିଏ ତମକୁ ମାନେ ତମ ଘର ଲୋକ ସବୁ ଯିବେ ନା ତମେ ଏକା?
ନାଇଁ ମୁଁ ଯିବି ଭଉଣୀ ଯିବ ଆଉ ଗୋଟେ ସାନ ଭାଇ ଯିବ। ଆଉ ମାମୁଁ ଯିବେ ଆଉ। ମାମୁଁ ଙ୍କ ଝିଅ ତ ହଁ ଏତିକି ତ ଯମା ସେଫ। ସେଭେନ ସିଟର ହେଲାବେଳକୁ ଏତିକି ଲୋକ କଣ କିଛି ନାହିଁ। ହଁ।
ହଁ ଆମେ ଅଲଗା ଦିନେ ବାହାରିବା ଆଉ ପୁରି ଆଉ।
ହଉ ତମେ ଆସିବ ତମେ କହିବ ତମର କଣ ହଉଚି। ଛଟି ଖୋଲିଲା ପରେ
ହୁଁ।
କହିବ ଯେ ଯିବା ଯାଇକି ବୁଲିକି ଆସିବା ଆଉ।
ହଉ ନିଶ୍ଚୟ ନିଶ୍ଚୟ ଯିବା ଆଉ।
ହଁ ଆଉ ଯେତେବେଳେ କହିବ ମତେ ଟିକେ କହିବ। ପୁଅ ଏଇ ରବିବାରେ କହିବ।
ହୁଁ ହୁଁ।
ରବିବାରିଆ କହିଲେ ମୁଁ ଏଇ ଅନୁସାରେ କୁଆଡେ କିଛି ରଖିନଥିବି ଯିବା। ରବିବାରେ ଛୁଟି ବନ୍ଦ।
ହୁଁ ହୁଁ ଉଁ।
ହଁ କହିଲେ ଏଇ ଅନୁସାରେ ଯିବା ଆଉ।
ଓହୋ ହଉ ହଉ ଯିବା ଆଉ।
ହଁ ହଉ।
ଫିଙ୍ଗଦେଲିି।
ଆଉ ସାନ ଭାଇଟା ତମ ପାଖରେ ଅଛି ବୋଧେ।
ହୁଁ ହୁଁ ସାନ ଭାଇଟା ଗୋଟେ ଛୋଟ ପିଲା ସାନ ହଁ ସାନ ଭାଇଟା ତ ଆଉ। ବୋଲ ଦିଇଜଣ ଯାକ ବୁଲୁଛ ଆଉ ଚାଲୁଛ ଆଉ ଆଁ।
କଣ କହୁଛି ସେ?
ସେ କହୁଛି କାହା ସହିତ କଥା ହଉଛ?
ଓଁ ହୋ।
ଅ ହଉ ମୁଁ ଟିକେ ରହୁଛି ଆଁ।
ହଁ ହଁ।
ରଖୁଛି।